ନମସ୍କାର।
ହଁ, ଆପଣ କଣ କରୁଛନ୍ତି ଏବେ?
ଏଇ ମୁଁ ପାଠ ପଢୁଥିଲି।
ଆଚ୍ଛା, କଣ ପଢୁଥିଲେ?
ଉଁ ହୁଁ ହୁଁ। ହଁ ଏଇ ପଢୋଉଥିଲି ଯୋଉ ଇତିହାସ।
ଆଛା।
କୋଉ ଉପରେ ପଢୁଥିଲେ?
ତେ ସେଇ ମୋଗଲ ସାମ୍ରାଜ୍ୟ ଉପରେ।
କଣ ପଢିଥିଲି ଟିକେ କହିଲେ ଶୁଣିବା?
ଏଇ ଆକବର ଥିଲେ, ହିମାୟୁନ ଥିଲେ। ଜାହାଙ୍ଗୀର ଥିଲେ, ଔରଙ୍ଗଜେବ ଥିଲେ।
ଆଛା, ସମସ୍ତେ ତ ଥିଲେ ବାକି ଆପଣ କଣ ପଢିଲେ ଟିକେ କୁହନ୍ତୁ।
ଏଇ ପଢୁଥିଲି ଯୋଉ ହୁଁ। ହୁଁ। ମାନେ ସେମାନେ କେମିତି ହୋଉଚି ଆଉ ଆମ ଇଣ୍ଡିଆ ଉପରେ ହୋଉ ଚି ସବୁ ଲୁଟି ଲାଟିକି ତାଙ୍କ ରାଜ ଚଲେଇଥିଲେ। ଜଷ୍ଟ ପଢା ଷ୍ଟାର୍ଟ କଲି ତ, ଆପଣ ଫୋନ କଲେ ଆଉ।
ଆଛା, ଯୋଉ ଆମର ସ୍କୁଲ ରେ କଣ କଣ ସବଜେକ୍ଟ ଥିଲା ତମର?
ସ୍କୁଲରେ ଇତିହାସ, ଭୂଗୋଳ, ଆଉ ବିଜ୍ଞାନ, ସାମା ଆଉ ଆଉ ସାମାଜିକ। ସାହିତ୍ୟ, ଇଂଲିଶ, ନି ତିଶିକ୍ଷା, ମାନସାଙ୍କ, ବୈଦିକ ଗଣିତ। ଚିତ୍ରାଅଙ୍କନ।
ଆଛା, କୋଉ ସବଜେକ୍ଟ ଟା ତମର ଭଲ ହଉଥିଲା?
ମୋର ସାହିତ୍ୟ, ବିଜ୍ଞାନ ଆଉ ଆଉ ନୀତି ଶିକ୍ଷା ଏକା, ଏ ସବୁ ଭଲ ହୋଉଥିଲା। ଆଉ ହି ଇତିହାସ ଟା ସେଭେ ସପ୍ତମ ଯାଏଁ ଭଲ ହୋଉଥିଲା, ତାପରେ ଆଉ ଅଷ୍ଟମରେ ବହୁତ ବଡ ବହି ଆସିଗଲା ତ, ଆଉ ଭଲ ଲାଗିଲାନି।
ମାନେ କଣ ଅଧିକ ଚାପ୍ଟର ମାନେ ଅଧିକ ସିଲାବସ ହେଇଗଲା।
ଅଧିକ ସିଲାବସ ନାଇଁ, ଅଧିକ ଯୋଉ ମସିହା ଗୁଡାକ ଲେଖା ହେଇଥାଏ ତ, ମୁଁ ଟିକେ ଅଧିକ କନଫ୍ୟୁଜ ହେଇଗଲି।
ଆଛା। ଏବେ ଯୋଉ ଆଡଭାଟାଇଜମେଣ୍ଟ ଦୋଉଚି ହଲିକ୍ସ ହଲିକ୍ସ ପିଇଲେ ଯୋଉ ଇତି ଇତିହାସ ସବୁ ମନେ ରହୁଚୁ ଦେଖୁଥିବେ ଆଡ଼ଭାଟାଇଜଟା।
ହଁ ଆଚୁଆଲି ସେଗୁଡାକ ଏବେ ବାହାରଲା। ମୋ ପଢିଲା ବେଳେକୁ ସେତେବେଳେ ଆଡଭଟାଇଜମେଣ୍ଟା ଆସିନଥିଲା।
କିନ୍ତୁ ହଲିକ୍ସ ତ ଥିଲା ନା।
ସେତେବେଳେ ହୋଉଚି ହଲିକ୍ସ ଥିଲା ଆଉ ଗୋଟେ ମେମୋରି ଚାର୍ଜିଂ ହଲିକ୍ସ ଗୋଟେ ଥିଲା। କେଲ୍ଟେ ହଲିକ୍ସ ଥିଲା ସେଗୁଡା ସେ ସବୁ ହୋଉଚି ମାନେ ଆଗରୁ ଯିଏ ଖାଉଥିବ ସେତେବେଳକୁ ହୋଉଚି ତାର ମେମୋରି ଟା ବଢିବ ଆଉ ସେଇ ଟାଇମରେ ପରୀକ୍ଷା ଥିବ ଖାଇଲା ବେଳକୁ ମେମୋର ଟା ବଢି ପାଇଲାନି।
ଆଛା ଆଉ କଣ ସବଜେକ୍ଟ ଭଲ ହୋଉଥିଲା ସ୍କୁଲ ଟାଇମ ରେ?
ଆଉ ବିଜ୍ଞାନ ବି ବଢିଆ ହଉଥିଲା।
ଲାଇଫ ସାଇନ୍ସ ଯୋଉ ଥିଲା। ଲାଇଫ ସାଇନ୍ସ, କେମିକାଲ ସାଇନ୍ସ। କଣ କହିଲ?
ତ ୱାନ୍ ଆଉ ଟୁ ଦିଟା ଥିଲା ନା ବିଜ୍ଞାନ ୱାନ୍ ଆଉ ଟୁ।
ହଁ ହଁ ଆଉ ଗୋଟେ ରାଜନୀତି ବିଜ୍ଞାନ ଥିଲା।
ହଁ ପଲିଟିକ୍ସ ଉପରେ ଆଛା।
ସେଇଟା ମତେ ସେଇଟା ମୋ ଦ୍ଵାରା ହୁଏନି।
ହୁଁ ହୁଁ ହୁଁ।
ଭୂଗୋଳ ଇତିହାସ ବି ଭୂଗୋଳ ଥିଲା ଆମର ହଉଛି ଯେ ଆମର ଥିଲା ମାସିକିଆ ପରୀକ୍ଷା ଅର୍ଦ୍ଧବାର୍ଷିକ ବାର୍ଷିକ ମାସିକରେ ପଚିଶ ହଉଛି ଫୁଲ ମାର୍କ ଆଉ ଅର୍ଦ୍ଧବାର୍ଷିକରେ ହଉଛି ଶହେ ଆଉ ଚିତ୍ରାଙ୍କନ ଏକା ପଚାଶ। ବାର୍ଷିକରେ ବି ସେଇ ଶହେ ଚିତ୍ରାଙ୍ଗନ ଏକା ପଚାଶ ଆଉ ମାସିକରେ ଚିତ୍ରାଙ୍କନ ଆଉ ନୀତି ଶିକ୍ଷା ଏ ସବୁ ହଉଛି ବାର ହାତ।
ହଁ ହଁ ଆମର ବି ଥିଲା ମାନେ ଆମର ଯେମିତି ସେଇ ଇଂଲିଶ ଓଡିଆ ଆଉ ହୁଁ ଗଣିତ ତାପରେ ଆଉ ଯୋଉ ଯୋଉଟା ନଥାଏ ଉପବାଦ୍ୟ। ତେ ଦିଇଟା
ଆଉ ଅଷ୍ଟମ ଶ୍ରେଣୀ ତ ଯେମତି ହେଇଗଲା ହିନ୍ଦୀ ସଂସ୍କୃ ଲେଟ ହେଇଗଲା ଆଉ ଆପଣ କଣ ନେଇଥିଲେ ହିନ୍ଦୀ ନେଇଥିଲେ ନା ସାଂସ୍କ୍ରିଟ?
ମୋର ସାଂସ୍କ୍ରିଟ ଥିଲା। ପର୍ବ ସଂସ୍କୃତି ସତ ସମସ୍ତ ସଂସ୍କୃତ
ପତଡା ନେଲେ ସେ ମାର୍କ ଭଲ ରହିବ।
ସେଥିରେ ମାର୍କ ଟା ବଢାଏ ନା।
ହୁଁ ମାର୍କ ଫିକ୍ସିଂ ସବଜେକ୍ଟ ଟା। ଆପଣଙ୍କର କେତେ ଥିଲା ସାଂସ୍କ୍ରିଟ ରେ? ମେଟ୍ରିକ ରେ।
ଅଠାନବେ।
ବଢିଆ ତ ସାଂସ୍କ୍ରିଟ ପ୍ରାୟ ଯୋଉମାନେ ହଁ ସଂସ୍କୃତ ତ ଯୋଉମାନେ ନେଇଛନ୍ତି ସମସ୍ତଙ୍କର ପ୍ରାୟ ନବେ। ମୁଁ ନବେ ନବେ ଉପରେ।
କିନ୍ତୁ ସାଂସ୍କ୍ରିଟ ରେ ବିଇଡି ଆଉ ପିଜି ଟା କଲା ବେଳକୁ ବହୁତ ଉ ହେେବସ ଅବସ୍ଥାରେ
ହଁ ମୁଁ ଯେତେବେଳେ ପ୍ଲସ ଟୁ ପଢିଲି ମୁଁ ଭାବିଲି ସ୍କୁଲରେ ତ ସଂସ୍କୃତ ଥିଲା ଏଠି ବି ସଂସ୍କୃତ ନେଇଯିବି। ତାପରେ ମୋ ସେ ଯୋଉ ଇଏ ଗୁଡାକ ଆଉ ମୋ ଦ୍ଵାରା ହେଲାନି ମୁଁ ପୁଣି ଅଧାରୁ ଚେଞ୍ଜ କରି ସାହିତ୍ୟ ନେଲି ସାହିତ କ ହଁ। ହଁ ସଂସ୍କୃତରେ କେ ବହୁତ ମୋଟା ମୋଟା ବହି ପରା ତାଙ୍କର ଆସୁଥିଲା।
ତାଙ୍କର ଗ୍ରାମାର ବି ଯୋଉଟା ସେଟା ବି ବହୁତ ହେଭି ଥାଏ ଆମର ବି ଇ ଡ଼ି ଆଉ ପିଜିରେ ସେ ଟାଇମ୍ ରେ।
ବାଳକ ଶବ୍ଦ ଗଛ ଶବ୍ଦ।
ହଁ ବହୁତ ଇଏ।
ଜଳ ଶବ୍ଦ। ତ ବି ପୁଣି ବାକ୍ୟ ଗଠନ କର ଓଡିଆରେ ଲେଖା ହେଇଥ ସଂସ୍କୃତରେ ଲେ
ହୁଁ ହୁଁ ହୁଁ।
ଦି ଟା ଇଏ ଆଉ।
ମତେ ସବୁଠୁ ହିଁ ଭଲ ଲାଗୁଥିଲା ସ୍କୁଲ ଟାଇମ୍ ରେ ସାଂକ୍ରିଟ୍। ଭଲ ହଉଥିଲା ବି ନୁହେଁ। ଆଉ ଆଲ୍ଜେବେରା ହଉଛି ୱାନ ଟା ୱାନ ଟା ବି ମତେ ଭଲ ଲାଗେ କରିବା ପାଇଁ।
ଆଲଜେବରା ଥିଲା ଆଉ ଗୋଟେ କଣ ଥିଲା।
ଆମର ଇଏ ବା ଯୋଉ କଣ ତ?
ଟ୍ରିଗୁଣ ମେଟ୍ରି।
ଟ୍ରିଗୋଣ ଟା ଆମର ତ ଯ୍ୟାମିତି ଯ୍ୟାମିତି ଯୋଉ। ହୁଁ ଦିଟା ଥିଲା। ଦିଇଟା
ମିତି।
ହୁଁ। ଅଙ୍କନ ଅଙ୍କନ ନା ନା ନା। ଟ୍ରିଗୁଣମେଟ୍ରୀ ରେ ଅଲଗା ଥିଲା ନା ଯ୍ୟାମିତିରେ ଅଙ୍କନ ଉପବାଦ୍ୟ ମନେ ଅଛି।
ହଁ ଅଙ୍କନ ହଁ ଏଇ ଯୋଉ ମାନେ ଥିଲା ନା ଯୋଉ
ଷାଠିଏ ଡିଗ୍ରୀ ଶହେକୋଡ଼ିଏ ଡ଼ିଗ୍ରୀ। ହୁଁ, ସେଇଟା ଗୋଟେ ଥିଲା।
ତ୍ରି ଟା ମୋର ଭଲ ହଉଥିଲା। ଟ୍ୟାନ୍ ଥିଟା, ସାଇନ୍ ଥିଟା, କସ୍ ଥିଟା, କଟ୍ ଥିଟା କୋସେକ୍ ସେକ୍।
ହଁ। ଏବେ ଲାଗୁଛି କି ସେଇ ପାଠ ତ ଏବେ ବି କିଛି ଦରକାର ହିଁ ହଉନି। ସ୍କୁଲ ଟାଇମ ରେ ଯୋଉ ପାଠ ପଢା ପଢୁଥିଲା ନୁହେଁ। ତାପଟେ ମାର୍କ ଯୋଉ କୁହନ୍ତନି ମାର୍କ ରଖିବାକୁ ଏଇଟା ଯାହା ଦରକାର ହେଉଥିଲା।
ଆମେ ପାଠ ପଢୁଥିଲେ ଆଉ।
ହୁଁ ହୁଁ।
ଆପଣଙ୍କର ହଉଛି କେତେ ଥିଲା ସେତେବେଳେ ଫୁଲ ମାର୍କ?
ଆମର?
ହଁ।
ଆମର ଛଅଶହ ମାର୍କ ନା ପାଞ୍ଚଶହ ନା କଣ ଥିଲା ମନେ ପ
ବେଳକୁ ସବ୍। ତମ ବୋର୍ଡ ପରୀକ୍ଷା ଥିଲା?
ହଁ।
ଓହୋ ଆମ ବେଳକୁ ଉଠି ଯାଇଥିଲା।
ଆଚ୍ଛା। ସପ୍ତମ ଥିଲା ତାପରେ କୋଉ ଇଏ ର ନବମ ର କ୍ଲାସ ର ନବମ କ୍ଲାସ ର ମ୍ୟାଥ ବହୁତ ହେବି ଥିଲା। ପଣି ବହୁତ ଅଧିକ ଥିଲା।
ନବମ ଦଶମ ମିଶେଇକି ମାଟ୍ରିକ ପଢି ଦଉଥିଲେ।
ନା ଆମର ସେମିତି ନଥିଲା ବା। ଆମର କେବଳ ଦଶମ ନବମ ଦଶମ ଅଲଗା ଅଲଗା।
ଓହୋ ଆମ ବେଳକୁ ସବ୍‌ଜେକ୍ଟିଭ୍ ଅବ୍‌ଜେକ୍ଟିଭ ହେଇଯାଇଥିଲା।
ତମେ ଯୋଉ ଛୋଟ ଛୋଟ ପ୍ରଶ୍ନ ଓ ଉତ୍ତର ଆଉ ବଡ଼ ବଡ଼। ହୁଁ ଆମର ସେଇଟା ନଥିଲା। ହୁଁ ଆମର ଥିଲା କୋଡିଏ ହେଲା ଓ ଛୋଟ। ଛୋଟ କୋଶ୍ଚିନ୍‌ ଆଉ ସତ ଅଶୀ। ଅଶୀ ଥିଲା। ମିଶେଇକି ଆସିଥିଲା ଆଉ ହୁଁ। ଟିକେ ଏକ ମାର୍କ ଲାଖା ଚାରି ମାର୍କ ଲଖା ଆଉ ତାପରେ ଏନ୍ତି ଟାଇପ୍ ର ସବୁଥିଲା।
ହୁଁ। ଆଉ ସେତେବେଳେ ବି ଆଛି ଯାଇକି ପ୍ରଟ୍ରାକ୍ଟର କମ୍ପାସ। ଏ ସବୁ ର ୟୁଜ୍‌ ହଉଥିଲା ସ୍କେଲ୍।
ତ ମତେ କାହିଁ ଲାଗୁନି ଥିଲା ଭଳି।
ମାନେ ଯୋଉମାନେ ସ୍କୁଲ୍ ରେ ପଢୁଛନ୍ତି ସେମାନେ ୟୁଜ୍‌ କରୁଥିବେ ଆଉ।
ହୁଁ।
ପ୍ରୋଟାକ୍ଟର ହଁ ଏବେ ସବୁ ହେଇଗଲାଣି।
ସ୍ମାର୍ଟ କ୍ଲାସ୍।
ଆଉ ରାତିରେ ଗଲେ କଣ ଖାଇବେ?
ମୁଁ ଆଜି କରିବି ପୋଟଳ ଭଜା ରୁଟି କ୍ଷୀର।
ଓହୋ।
ମୋ କଥା ଆପଣଙ୍କୁ କ୍ଲିଅର ଶୁଣା ଯାଉଛି? ଆଚ୍ଛା। ହଁ ହଁ ଶୁଣା ଯାଉଛି ସ୍ଲୋ ଶୁଣା ଯାଉନି ତ ମୋ କଥା ଆପଣଙ୍କୁ।
ନା ନା ଠିକ୍ ହିଁ ସୁବୁଛି।
ହଁ ଆଛା ଆଉ ଆପଣ କଣ କଲେ ରୋଷେଇ କରି ଖାଇବେ? ଆଛା।
ଗୁରୁବାର ଟା ନା ଆଜି ତ ସାଧା ଆଉ।
ଠିକ୍ ଅଛି। ହୋଉ ମୁଁ ଏବେ ରଖୁଛି ପରେ କଲ୍ କରୁଛି।
ହଁ।